କାରଣ ହଁ।
ଆଉ କଣ କରୁଛ?
ଏଇ ବସିଛି ଆଉ
ଆଉ ତମେ ସିଆଡେ ବର୍ଷା ଫର୍ଷା ହଉଛି ନା।
ବର୍ଷା ହଁ ସକାଳେ ହଉଥିଲା ମଁ।
ଆମର ତ ଛେଚୁଛି ଲାଇନ ବି ନାହିଁ ଆଉ ତମେ ଥରେ ଲାଇନି ଅଛି।
ହଁ ଲାଇନ୍ ଅଛି ଆମର ସକାଳେ ହଉଥିଲା ଏବେ କୁ ବନ୍ଦ ହେଇଯାଇଛି। ପ୍ରାୟ ଦିଟା ତିନିଟା ବେଳଠୁ ବନ୍ଦ ଅଛି।
ହୁଁ ହୁଁ। ନାଇଁ ଆମର ଟିକେ ବର୍ଷା ବର୍ଷା ଚାଲି ଲାଗିଛି। ସ ସକାଳୁ ପୁରା ହଉଚି ଜୋରେ ଆଉ। ଏବେ ବି ଥିଲା। ଏବେ ଥିଲା ନା ଲଘୁଚାପ ଥିଲା। ଚାଲିଛି ବୋଧେ ଏବେ ଚାଲିବ ସେ ସବୁ ବୋଧେ ତିନି ଚାରି ଦିନ ଚାହିଁ ଲଗାତାର ଆଉ।
ହଁ ନ୍ୟୁଜରେ ଦଉଥିଲା ବା ଚବିଶ ପଚିଶ ଛବିଶ ଛେଚିବ।
ହୁଁ ସେଇ ମୁଁ ଟିକେ ଯାଇଥାନ୍ତି ବାହାରକୁ। ସେ ଗୋଟେ ବର୍ଷା ହେରିକା ହଉଛି ଯେ ଯାଇ ହଉନି।
ହଁ ବା ସେଇ ଆମର ବି ସେଇ ଗୋଟେ ବାଆଘରିଆ ଅଛି। ଆଉ କଣ ହବ କେଜାଣି ଯଦି ବାହାଘରେ ପାଣି ପଶିଲା ସରିଲା ଆଉ।
ଏଇ ବର୍ଷା ଦିନେ ତ ବାଆଘରିଆ ଆହୁରି ଅସୁବିଧା ଆଉ।
କୁହନା କୁହନା ବହୁତ ପ୍ରୋବ୍ଲେମ୍ ବର୍ଷା ଦିନେ।
ସିଏ ଠିକ ବର୍ଷା ଥିବ ଥିବ ଯେତେବେଳେ ମାନେ ଝିଅ ବାହାଘର ମାନେ ଝିଅ ବାହାଘରରେ ଯେତେବେଳେ ବର ଯେତେବେଳେ ଆସିବ ବରଯାତ୍ରୀ ନେଇକି ଯେତେବେଳେ ଆସିବ ସେତିକିବେଳେ ଏ ବର୍ଷା ହବ।
ଇଏ ମୋ ବାହାଘରକୁ ସେଇଆ ହେଇଥିଲା। ହଁ ହଁ।
ଆଉ ପୁଅ ବାହାଘର ହେଲେ ଠିକ ପୁଅର ରିସେପସନ ବେଳେ ହିଁ ବର୍ଷା ହେବ।
ଅ ଅ ଅ ସେଇୟା ହେଇଥିଲା ବା।
ବର୍ଷା ଦିନେ ପ୍ରାୟ ତ ଏମିତି ହୁଏ।
ପୁରା ଏକ୍ଜାକ୍ଟଲି ମୋର ହିଁ ସେଇୟା ହେଇଥିଲା ଯେତେବେଳେ ବରଯାତ୍ରୀ ଆଶ୍ ଥିଲେ ମାନେ ରିସେପସନ ଷ୍ଟାର୍ଟ ହେଲା ସେତେବେଳେ ବର୍ଷା କାଚିଲା କାଚିଲା କାଚିଲା। ହେଇଠୁ ତାପରେ ଯେମିତି ଛା ମାନେ ଯେମିତି ବର ଆସି। ପହଞ୍ଚିଗଲା ସେଇଠୁ ବର୍ଷା ଛାଡିଗଲା। ଯେମିତି ବେଦି ଉପରେ ବର ବସିଲା କାଚିଲା କାଚିଲା କାଚିଲା ବର୍ଷା ଯେ ଆଉ କୁହନି ହେଲା।
ହୁଁ। ସେ ଯୋଉ ଅତ୍ୟାଧିକ ଯୋଉ ଖରା ହୁଏ ନା ତା ପରେ ଖରାପରେ ଯୋଉ ଆସେ ଏବେ କଣ ରଜ ଗଲା ନା ଏବେ ଯୋଉଁ ମୌସୁମୀ ଆସେ। ସେଇଆ କୁ ଏବେ ବର୍ଷା ତାହେଲେ ମାନେ ଲଗାତାର ଚାଲିବ ଏବେ ଆଉ ମାନେ ସପ୍ତାହରେ ଏମିତି ଲଗା ତାର ଲଘୁଚାପ ଲଘୁଚାପ ଚାଲିବ। ଏ ଲଘୁଚାପ ଆସୁ ଯେ ଏଇ ସବୁ ହେଇକି ବାତ୍ୟା ନ ଆସୁ।
ହଁ ସେଇ ଯୋଉ ମଝିରେ ଗୋଟେ ଗୋଟେ ବାତ୍ୟା ପଶିଯାଉଛି ଆମ ମାନଙ୍କ କଥା ଛାଡ ଯିଏ ଟି କେ ମାନେ ଆଁ ଟିକେ ଲୋୟର ମିଡିଅମ୍ କ୍ଲାସ ଲୋକ ସେଇମାନେ ଟିକେ ହଇରାଣ ହେଇଯାଉଛନ୍ତି ଆଉ।
ବହୁତ ମାନେ ଆମ ଏଠି ତ କିଛି ନାହିଁ ହଁ ଆମର ବର୍ଷା ପବନ ଅଛି ଘରଦ୍ୱାର ଧର ଚଳିଯିବ କିଛି ଅସୁବିଧା ନାହିଁ। ଭାବନି ଯ ଯୋଉମାନେ ସମୁଦ୍ର କୂଳିଆ ଯୋଉ ମାନଙ୍କର ଏରିଆ କୋଉ ଭଳି ହଉଥିବ।
ଏ ଯୋଉ ସମୁଦ୍ର କୂଳିଆ ଏରିଆ ଛାଡ ନର୍ମାଲି ଦେଖ ଆମେ ଛାତଘର ବିଲିକି ମାନେ କିଏ ଅଲଗା କୋଉ ଘ ମାନେ ଅଁ ଆମ ଟାଇଲ ଘର ହଉ କି ଇଏ ହଉ ଆମେ ବଞ୍ଚି ଯାଉଛେ। ଯାହାର ଧର ମା ଟି କାନ୍ଥ ଇଏ ସିଏ ସିଏ ବର୍ଷା ଦିନେ କେମିତି କଣ ଚଳିବ କହିଲ? ତ ବର୍ଷା ହଉ ହଉ ମାଟି ପୁରା ଧୋଇ ହେଇଯିବ।
ହଁ ବର୍ଷା ଦିନରେ ଏଇଟା ଭାରି ଅସୁବିଧା। ମାନେ ଆମର ମୋ ମାମୁଁ ଘର ଆଡେ ଅଁ ଆମର ଘର ଗୋଡାକ ସବୁ ମାନେ ନଈ ପାଖରେ। ହେଲା ତ ନଈ ପା ଖରେ ଯେ-ଯେତେବେଳେ ମାନେ ଆମର ଥିଲା ଏବେ ତ ଘର ହେଇଗଲାଣି ଯେତେବେଳେ ଥିଲା ମାନେ ମାଟି ଘର ଥିଲା, ଆମର ପୁରା ମାନେ ନଈ ବର୍ଷା ଦିନେ ପାଣି ପୁରା ପଳେଇ ଆସିଥିବ ମାନେ ପୁ ମାନେ ପା ନଈରେ ପୁରା ଫୁଲ୍ ପାଣି। ସେ କାନ୍ଥଗୁଡାକ ମାନେ ପୁରା ଭେ ଦି ଭେଦି ସେ କାନ୍ଥ ଭାଙ୍ଗିଯିବ ହେଲା। ଆଉ ପୁଣି ପାଣି ଯାଇକି ଥର ଏବେଠାରୁ ଯଦି ଷ୍ଟାର୍ଟ ହବ ଯାଇକି ଦଶହରା ଟାଇମକୁୁ ଯ-ଯ ଯାଇକି ସରିବ ପାଣି ସେ ସେମିତି ମାନେ ପୁରା ତା ପରେ ତାର ତ ଲଘୁଚାପ ଚାଲିଥିବ ନା। ବର୍ଷା ଦିନ ଷ୍ଟାର୍ଟ ହେଲା ମାନେ କଣ ଏଇ ଜୁନ୍ ଠାରୁ ଷ୍ଟାର୍ଟ ନେଇକି ଧର ମାନେ ଅ-ଅକ୍ଟୋବର ଯାଁକେ। ଏ ଆ ଭିତେରେ ଲଘୁଚାପ ବର୍ଷା, ବାତ୍ୟା ତା ପରେ ତା ପରେ ଚାଲିଥାଏ।
ସେତେବେଳେ ଏତେ ହଇରାଣ ସବୁ ହୁଅନ୍ତି ମୁଁ ଦେଖିଛି ସବୁ ଗାଁ ଲୋକ କିଛି କିଛି ମାନେ ଲୋକ କଣ କରିବେ ମାନେ ଉଁ ଯୋଉ ମାନଙ୍କର ପୁରା ମାନେ ଚାଳ ଘର ଭାଙ୍ଗି ଯାଇଥିବ ସେମାନେ ତାଙ୍କ ଗାଈଗୋରୁ ତାଙ୍କ ମାନେ ଛୁଆ ପିଲାଙ୍କୁ ନେଇକି ସ୍କୁଲ ଘରୁ କୁ ଯାଆନ୍ତି ରହିବା ପାଇଁ। ଏତେ ଅସୁବିଧା ହୁଏ।
ସେଇଆ ତ ହୁଏ ଆଉ। ବନ୍ୟା ପରିସ୍ଥିତି ହେଲା ମାନେ ସେଇଆା ଆଉ ଯୋଉ ଆମର ସେଇଥିପାଇଁ କି କଲେ କରିଦେଲେନି କି ବନ୍ୟା ଆଶ୍ରୟ ସ୍ଥଳ। ସ୍କୁଲ କଲେଜ୍
ହୁଁ ହଁ। ସେରା ବନ୍ୟା ସମୟରେ ଭାରି ଅସୁବିଧା ଆଉ ଇଏ ହୁଏ ତାପରେ ଏଇ ଯୋଉ ମଝିରେ ଯୋଉ ବାତ୍ୟା।
ଆଗୁରୁ ତ ବାତ୍ୟା ହେଲେ ମୁଁ କହିଲି ଆଗୁରୁ ବାତ୍ୟା ହେଲେ ଲୋକମାନେ କାହା ଘରେ ଟିକେ ଆଶ୍ରୟ ଦଉ ଦେଇ ଦଉଥିଲେ। ମାନେ ଧର ଯାହାର ଆଜବେଷ୍ଟ ଚୁଡିଗଲା ଟିଣ ଫୁଣ ଉଡିଗଲା କି ଘର ଭାଙ୍ଗିଗଲା ମାନ ଲୋକ ଆଜ ମାନେ ମାନେ ତାଙ୍କୁ ଆଶ୍ରୟ ଦେଇ ଦଉଥିଲେ। ଏବେ ତ ସେତିକି ମାନ ଲୋକମାନେ ଆଉ ଆଶ୍ରୟ ବି ଦଉନାହାନ୍ତି। ସେ ସେଥିପାଇଁ ବାଧ୍ୟ ହେଇକି ବନ୍ୟା ଆଶ୍ରୟ ସ୍ଥଳ ଖୋ ଖୋଲା ହେଇଛି ଆଉ। ମାନେ ବନ୍ୟା ବାତ୍ୟା ଏସବୁ ହେଲେ ଲୋକ ସେଇଠି ହେଲେ ତ କିଛିଟା ସେଭ ହେଇଯିବେ ନା।
ହୁଁ। ସିଏ ତ ମାନେ ବନ୍ୟା ଟାଇମରେ ଯାହା ଏବେ ଯଦି ଲଗାତାର ଯଦି ଆ ଆଠ ଦିନ ଯଦି ଲଘୁଚାପ ହବ ସବୁ ଆଡେ ପ୍ରାୟବେ ନଇନା ସବୁ ଆଡେ ପୁରା ପାଣି ଫୁଲ ହେଇଯିବ।
ହଁ ସେଇଆ ହଉଛି ତ।
ତାପରେ ଯୋଉ ଥାଏ ନା କୋଉ ମାନେ ଥିବ କୋଉଠି ବଡ ବଡ ଧର ଯୋଉ ବନ୍ଧ ଭାଙ୍ଗିଲା। ଆଁ ପ୍ରାୟତଃ ଦେ ଦେଖିନ ମୁ ବଡ ବଡ ନଈରେ ଭାଙ୍ଗେନା ନା। ଏବେ କହିବା ଗଲେ କଣ ଏବେ ଟିକେ କେତେ ମାନେ ଡେବ୍ଲୋମେଣ୍ଟ ହେଇଗଲାଣି ନହେଲେ ଆଗରୁ ଭାରି ଅସୁବିଧା ହୁଏ।
ହଁ ଏବେ ମାନେ କରିଦେଲେ ନା ଯୋଉ ସିମେଣ୍ଟ ପ୍ୟାକିଙ୍ଗ ଏବେ ସବୁ କରି ଦଉନାହାନ୍ତି କି ତ ସେଥିପାଇଁ ବନ୍ଧ ଭାଙ୍ଗି ଆସ ସଂଖ ଟିକେ କମ୍ ଅଛି। ନହେଲେ ଆଗରୁ ଯୋଉ ମାଟି ପେ କରୁଥିଲେ ବନ୍ଧ ସବୁ ସେଇଗୁଡା ବେଶୀ ଭାଙ୍ଗି ଯାଉଛି। ଥିଲା ଆମର ଏଇପଟେ ତ ବେଶୀ ଭାଙ୍ଗେ ଆଉ।
କୁହନି ଯେତେବେଳେ ଏଇ ଯୋଉ ଡ୍ୟାମ ଯୋଉ ଖୋଲା ହୁଏ। ସେତେବେଳେ ଯେମିତି ଥର ଇଆଡେ ଲଘୁଚାପ ହେଇଥିବ ସିଆଡେ ଯୋଉ ଡ୍ୟାମ ଖୋଲା ହଉଥିବ। ସେ ଯୋଉ ପାଣି ଯୋଉ ଆସେ। ପୁରା ନଈରେ ଦେଖିବ ପାଣି ପୁରା ଫୁଲ। ଆଉ ନାଳ ମାନେ ଇଏ ଆମ ଘର ପାଖରେ ଗୋଟେ ବଡ କେନାଲି ସେଥିରେ ପାୟ ପାଣି ଫୁଲ ପୁଣି ଆମ ରୋଡ ମାନେ କେନାଲ ଫୁଲ। ଲାଗିକି ରୁହ ଟା ତମେ ସେପଟେ ଯିବ ତମକୁ ଡର ଲାଗିବ। ଆଜି ମାନେ ଯଦି ଭୁଲରେ ଯଦି ବି ମାନେ ଆଜିକି ଧର ଆକ୍ସିଡେଣ୍ଟ ହେଲା କି ପଡି ପୁଡା ଗଲା ସିଧା ଯାଇକି ମାନେ କେନାଲ ଭିତରେ। ଆଉ ସେ କେନାଲ ଏତେ ଗଭୀର ମାନେ ମାନେ ବଞ୍ଚିବା ପରା ମୁସ୍କିଲ।
ହୁଁ। ସେ ତ ପାଣି ପୁରା ଟୁଲ ଟୁଳ ହଉଥିବ ଆଉ। ସେ ପୋଲ ଯେମିତି ଦୋହରିଲା ଭଳିଆ ଖାଲି ଲାଗୁଥିବ।
ହଁ ପା।
ଆଉ ସେଇଆ ଆଉ। ବନ୍ୟା ପରିସ୍ଥିତି ହେଲା ମାନେ ସେଇଆ।
ହଁ ଆଉ ଏବ୍ ଏସବୁ ତ ମାନେ ଏତିକି ତ ଅସୁବିଧା ହୁଏ ସୁବିଧା ବି ଭଲ। ମାନେ କଣ ସବୁଆଡେ ଟିକେ ଗଛ ଲତା ଟିକେ ପାଣି ପାଆନ୍ତି। ଖରା ଦିନ ଯୋଉ ଭଳିଆ ଗରମ ସବୁ ପୁରା ମରି ମୁରା ଯାଏ।
ଗଛ ଲତା ପାଣି ପାଇଲେ କଣ ହବ? ମଣିଷ ତ ବଞ୍ଚେଇ ଦେବେ। ଆଉ ଗଛ ଲତା ପାଣି
ହଁ ସେ ହଁ ସେଇଟା ତ ଇଏ କିନ୍ତୁ ପାଣି ଭଳିଆ ସଫିସିଏଣ୍ଟ ଇଏ ଥାଏ ତାପରେ
ବରାବର ଗଛଲତା ବି ବଞ୍ଚିବା ଦରକାର ମଣିଷ ବି ବଞ୍ଚିବା ଦରକାର ସୃଷ୍ଟି ପାଇଁ କିି। ଖାଲି ଗଛ ଲତା ରହିଲେ ହବ ସୃଷ୍ଟି ଚାଲିବନି ନା ଖାଲି ମଣିଷ ରହିଲେ ବି ସୃ ଷ୍ଟି ଚାଲିବନି।
ହଉ ଆମର ଯେତେବେଳେ ଶ୍ ମାନେ ଏଇ ଯୋଉ ବନ୍ୟା ଆସେ ପୁରା ତ ମାନେ ପଳେଇ ଆସେ ପୁରା କୂଳରେ ପୁରା ପାଣି ଥିବ ଆମେ ସେ କୂଳରେ ବସିକି ମାଛ ଧରିବୁ ସେଇ ଗୋଟେ ବଢିଆ ଲାଗେ। ମାଛ, କଙ୍କଡା ଏ ସବୁ ଧରିବୁ ସେଗୁଡା
ହଁ। ସେତେବେଳେ ଭଲ ମାଛ ଧରିବାକୁ ମଜା ଲାଗେ ବନ୍ୟା ପାଣି ରେ।
ସେଇଟା ତାପରେ କଣ ଏଇ ଯୋଉ ଇଏ କଣ ଉଁ ଛୋଟ ଯୋଉ ଡଙ୍ଗା ତିଆରି କରନ୍ତି କଦଳୀ ଯୋଉ ଇଏ ରେ ଗଛ ଚଢ଼ୁଚ ହଁ। ସେଇଥିରେ ଡଙ୍ଗା ତିଆରି କରିକି ଯିବ ମାନେ ଛୋଟ ଡଙ୍ଗା କରି କି ଦି ତିନି ଜଣ ମିଶିକି ଯିବ ସେଇ ଯୋଉ ବନ୍ୟା ଯୋଉ ପାଣି ହେଇଥିବ ସେଇଥିରେ ଯିବ ବୁଲିବା ପାଇଁ ସେଇ ଗୋଟା କିନ୍ତୁ ବଢିଆ ମଜା ଲାଗେ।
ହଁ। ଆଉ ଛୋଟ ବେଳ କଥା ଆଉ ଅଛି? ଯିଏ ଯୁଆଡେ ଗଲେ ଯିଏ ଯୁଆଡେ ରହିଲେ।
ହୁଁ ଏବେ ଆମେ ସେ ଏତେ ସେତେ ମାନେ ବନ୍ୟା ହଉନି ଯାହା ଯାହା ମାନେ ଯାହା ହଉଛି ସେ ଯୋଉ ମାନେ ବଡ ବଡ ନଈ ଯୋଉ ଅଞ୍ଚଳ ଯୋଉଠି ଅଛି ସେଇ ବଡ ବ ନଈ ପାଖିଆ ଯୋଉମାନେ ସେମାନଙ୍କୁ ଇଏ ହଉଛି ନହେଲେ ଏବେ ଏତେ ହଉନି।
ବନ୍ୟା ହଉନି କାଇଁ ହଉଛି ନା ଆମେ ଟିକେ ମାନେ ଉପର ଜାଗାରେ ରହିଯାଇଛୁ ବେଲି ମାନେ ଆମେ ସେ ଉଁ ସେ ଉଁ ମାନେ ଦୃଶ୍ୟ ସବୁ ଦେଖି ପାରୁନୁ ତ ସେଥିପାଇଁ କି ଆମକୁ ସେଇଟା ଲାଗୁଛି ନହେଲେ ତଳ ମାଳରେ ଯୋଉମାନେ ସବୁ ରହୁଛନ୍ତି, ମାନେ ସମୁଦ୍ର ପାଖାପାଖି ନଈ ପାଖାପାଖି ସେମାନେ କଣ ବନ୍ୟା ପରିସ୍ଥିତି ମାନେ ବର୍ଷା ହେଲା ମାନେ ସେମାନଙ୍କ ଦେହ ହାତ ଥରିଲା। କାଳେ ଯଦି ଅଧିକା ଲଗୁଚାପ ପ ହେଇଯିବ ଆମ ମାନେ ଘର ଦ୍ୱାର ଚାରିଆଡେ ଯାକ ପାଣି ହେଇଯିବ ସେମାନେ ଚଳିବେ କେମିତି?
ହୁଁ ହଁ ସେଟା ତ ସେମିତି ହଉଛି।
ଆମେ ଟିକେ ଟାଉନ ମାନଙ୍କରେ ରହିଯାଉଛୁ ବୋଲି ଆମେ ସେ ଦୃଶ୍ୟକୁ ଆଉ ଦେଖିପାରୁନୁ ସେଥିପାଇଁ ଆମକୁ ହାଲ କା ଲାଗୁଛି କିନ୍ତୁ ଯୋଉ ମାନେ ନଈକୂଳିଆ ରହୁ ଛନ୍ତି ସେମାନଙ୍କୁ ପଚାରିବ ସେମାନେ କେମତି ରହୁ ଛନ୍ତି ତାଙ୍କର ଟିକେ ବର୍ଷା ହେଲା ମାନେ ତାଙ୍କ ଦେହ ହାତ ଥରୁଥବ।
କୁହନି ଟାଉନମାନଙ୍କରେ ବି ତ ଏତେ ହଉନି ନା ପାଣି ଟାଉନମାନଙ୍କ ତ ପାଣି ହେଲେ ବେଶୀ ମାନେ ବିପଦ ବଢି ଯାଉଛି। କାରଣ ଟାଉନରେ କଣ ସେମାନଙ୍କ ଯୋଉ ଛୋଟ ଯୋଉ ଡ୍ରେନ ଅଛି
ସେଇ ହଁ।
ସେଟା ଜଣା ପଡୁଛି ଟାଉନରେ କଣ ଯଦି ଭୁଲରେ କୋଉ ଡ୍ରେନରେ ତମେ ପଡିଯିବ ତମ ଅବସ୍ଥାଟି କଣ ହବ ଯାଇକି ତମେ ସେ କୋଉଠି ସେ ପଶିଯିବ ତ ତମର ଆଉ ଚିହ୍ନବଣ୍ଣ କିଛି ମିଳିବନି।
ନାଇଁ ସିଏ ତ ଡ୍ରେନ ତ ସବୁ ମାନେ ସେ ଭିତରୁଆ ଭିତରୁଆ କନେକ୍ସନ ନା! ତାପରେ ସେ ସେ ପାଣି ଟା ଅବଶ୍ୟ ଗାଁ ରେ ଯୋଉ ନଈ ବଡି ଟା ଆସିବ ବନ୍ୟା ପାଣି ଟା ଆସିବ ସେଇଟା ମାନେ ଗୋଟେ ପ୍ରକାର ମାନେ କିଛି ମାନେ ଏତେ ରୋଗଟା ହବନି କିନ୍ତୁ ଏ ଯଉ ଡ୍ରେନେ ପାଣି ଟାଉନୁ ରେ ଆମର ଯଉ ଡ୍ରେନେ ପାଣି ଘରେ ପଶିବ ସେ ଯଉ ପୋଚରା ପାଣି ତମକୁ ଆଗ ରୋଗ ନହବା କଥା ହବ।
ବହୁତ୍ -ବହୁତ୍। ଓହୋ ଆଚ୍ଛା ହଉ ତଉ ଆମେ ପରେ ଟିକେ କଥା ହବା ଆଉ।
ହଁ- ହଁ ହଉ।